ହଁ ଦିବ୍ୟାନ୍ସ କହ।
ହଁ ଆଜି ବି ଭଲ ଅଛ?
ହଁ ଭଲ ଅଛି ଆଉ।
ଏପଟେ ତ କଣ ବର୍ଷା ଉଠେଇଲାଣି ତମ ଆଡେ ପାଗ କେମିତି କଣ?
ପାଗ ତ ଖରାପ ହେଇଯିବ ମୁଁ ତ ଏଇନା କଲଜରୁ ଜଷ୍ଟ ଫେରୁଛି।
ଓ ଆମର ବା ଇଏ ମାନେ କଣ? କହିବ କଣ କହିବି ଆଉ କଲେକ୍ଟର ବାବୁ କଣ କରିବେ କରିଛନ୍ତି ନା ଶୁଣ ଆମର ଯେହେତୁ ଖରା ହଉ ଥିଲା ଆମର ପାଞ୍ଚ ଦିନ ପୂର୍ବ ନୋଟିସ ଦେଲେ କି ଛବିଶି ତାରିଖ ଯାଏ ହବ ସକାଳ କ୍ଲାସ। ଓଲଟା ଆସି ସେତିକି ଯୋଉ ଦିନ ଆ କାଲି ମାନେ ଓଲଟା ତାପରେ ଛାଇ ପାଗ ଦେଲା ବର୍ଷା ହେଲା।
ହୁଁ।
ଆଜି ଦିନଟା କାଲି କାଲି କଲେକ୍ଟର ଫେର ପକେଇଲା କି କାଲିଠୁ ମାନେ ଆଜିଠୁ ହବ ନର୍ମାଲ ଯେମତି ହୁଏ ସାଢେ ସାତରୁ ଗୋଟେ ଦେଖିଲା ବେଳକୁ ଆଜି ଭୀଷଣ ଖରା।
ହୁଁ ହୁଁ।
ଏମିତି ଚାଲିଛି ଜୀବନ ଚାଲିଛି ଆଉ କଣ କରିବା ତାପରେ ଏଇ ଘର କାମ ଟିକେ ସରିଛି। ତ ଏଇଠି ବସିଠି ଆଜି ସ କଲେଜ ରୁ ଆସିକି ଟିକେ ମୁଭି ମୁଁ ଦେଖୁଥିଲି ବସିକି ଏଇନା କାରା ଯୋଉ ଆସିନି ମୁଭି ଟା କି ଦେଖିଛ?
କାରା କାହାର?
ଧନୁଷ ଧନୁଷ କୋଡ଼ିର।
ଧନୁଷ ର କାରା କାରା କାଇଁ କୋଉ ମୁଭି ମୁ
ବଢିଆ ମୁଭି ଟା ଦେଖି ଦେଖିବ ସେ କେମିତି ବ୍ୟାଙ୍କ ରୁ ଚୋରି କରିକି ତା ବାପାଙ୍କର କେମିତି ଗୋଟେ ତାର ବାପାଙ୍କର ଅ ଜମି ଥିଲା ତ ଜମି ତାକୁ ଇଲିଗାଲ ୱଏରେ କେମିତି ବ୍ୟାଙ୍କ ବାଲା ନେଇଯାଇଛନ୍ତି ହଡ଼ପ କରିଦଉଛନ୍ତି ସେ କେମତି
ଧନୁଷର ଧନୁଷର ଧନୁଷ ଲାଷ୍ଟ ମୁଭି ମୁଁ ବ ଦେଖିଥିଲି ଇଟିଲି କଡେଇ।
ନା ଏଇଟା ନୂଆ ଆସିଛି କାରା ତମେ ଜାନିଣ ବୋଧେ ନେଟ ଫ୍ଲିକ୍ସ ରେ ପଳେଇ ଆସିଲାଣି ମୁଁ ଦେଖୁଛିି ଏଇନେ ବସିକି।
ନାଇଁ କାରାଟା କାରାଟା ହଁ ଦେଖିବି ଦିପ କାରା ନ ଦେଇ ମୁଁ କହୁଛି କାରା ଟା ନଦେଖି ରିଦମ୍ ଟା ଦେଖେ ଭଲ ଲାଗିବ।
ଆସିଲାଣି କଣ ଏଥିରେ।
ନେଟଫ୍ଲିକ୍ସ ରେ ସେଇଟା ତ
କାରା ତମେ ଜାଣିଛ କାରା ଦେଖିଛ ତାକୁ।
ଦେଖିନି ଧନୁଜର ମୁଭି ମାନେ ଭଲ ହେଇ
ହଁ କାରା ଟା ଦେଖିବ ଆଜି ରାତି ରାତିରେ ଦେଖିବ ବଢିଆ ଲାଗୁଛି। ବେଶି ସମୟର ନୁହେଁ ଅଢ଼େଇ ଘଣ୍ଟାର ମୁଭି ବି ଭଲ ଲାଗିବ। ଦୁଇ ଘଣ୍ଟା ତିରିଶ ମିନିଟ୍ ଭଲ ଲାଗିବ ମୁଭିଟା। ଗୋଟେ ଭଲ ଷ୍ଟୋରି ଟେ ହେଇଛି ମୁଭି ମୁଭି ସିରିଜ୍ ଫିରିଜ୍ ନାଇ।
ହୁଁ ହୁଁ। ହ ହଉ ଦେଖିବା ଆଉ।
ପୁଛା ମରା ହେଇଛି ପୁଛା ମରା ହେଇଛି। ହଁ ସାର୍ ସେ ମାନେ ସେଇଟା ମାରେ ଫୁଲ ଗୁଡା ଉଠେଇ କି ନେଇଯାଇଥିଲି। କଶ କଖ
ହ୍ୟାଲୋ। ହୁଁ ହୁଁଁ ହୁଁ।
ଏ ଯୋଉ କାରା ମୁଭିଟା ବଢ଼ିଆ ହେଇଛି ଦେଖିଛ?
ନା ନେଟଫ୍ଲିକ୍ସ ରେ କଣ ସବକ୍ରିପସନ ତ ପାଖରେ ଅଛି।
ହଁ।
ଓହୋ ହୁଁ ସେଇଟା ନ ଦେଖିଟ ମୁଁ ଭାବୁଛି ମୁଥାନ କନ ଗୋଟେ ମୁଭି ଦେଖିବାକୁ ଯିବା ହଲକୁ
ହୁଁ।
ଆମର ଏଇ ଯୋଉ ନୂଆ ମୁଭି ଟା ଆସିଚି ତା ନାଁ ଟା ହଉଚି ହଁ। ନାଇଁ ନାଇଁ ତେଲୁଗର ଗୋଟ ନଆ ମୁ ଆସନ ଏବେ ଗୋଟେ। ଏ ଯୋ ଆର ହ ଛାଡୁନ ଓଡିଆ ମୁଭି ଦେଖିବାକୁ ଯିବ ବୋଲି ତ ଆଉ କିଛି ନାହିଁ ଛକି ସୁନ ଛଡା।
ସେଇଟା ବି କଣ ହେଇଚି ତ ଭଲ।
କାଙ୍ଗୁଲା ଭଳିଆ ଗୋଟେ ମୁଭି ବାହାରକରୁଚନ୍ତି କାଙ୍ଗୁଲା। ଭାଇ ପୁରା ମନେ ସେ କାଂନ୍ତରା ଭଳିଆ। ପୁରା ମାର୍କେଟ ଆ କାଙ୍ଗୁଲା କାଙ୍ଗୁଲା। ଆ
ଏସବୁ ମାନ ମୁଁ ସେଦି ଦେଖୁଛି ହିନ୍ଦୀ ମୁଭିକୁ ଫଲୋ କରି ଡବିଙ୍ଗ କରିଦଉଛନ୍ତି ଏଇ ଯେଉଁ ଆମେ ଯାଇଥିଲୁ ମନ୍ତ୍ରମୁଦ୍ଧ, ବିଶ୍ୱାସ କରିବନି ଏଇ ଯଉ ମନ୍ ମୁଗଧ ଆସିନଥିଲା?
ହଁ ଯାୟିଥିଲେ ଯଉ?
ହଁ ଆମେ ଯାଇଥିଲୁ ବା।
ମତେ ଡ଼ାକିଳୁନୁ।
ଆରେ ଆମେ ପରିବାର ସହ ସମସ୍ତେ ଯାଇଥା ବାପା ଟିକେଟ ଆଗୁଆ କାଟି ଦେଇଥିଲେ ମୁଁ ଜାିନଥିଲି ମତେ ପରେ ଜଣେଇଲେ। ଆଉ ସିଚୱେସନ୍ ଏମିତିଆ ଥିଲା। ମୁଁ ତାପରେ ମନ୍ତ୍ର ମୁଟାଚ ଏକ୍ଚାଆଲି ପୁରା ଏଇ ଯୋଉ ତ ବଙ୍ଗଲା ମୁଁ ଗଟେ ଆସିନି କି ସେଥିର ପୁରା ଡବିଂ।
ମାନେ ଭୂତ ବଙ୍ଗଳା ତ ଅକ୍ଷୟ କୁମାରର।
ହଁ ଯେମିତି ଅକ୍ଷୟ କୁମାର ଯେମିତି ଆସିଲା ଘରେ ଆସିିକି ରହିଲା ପୁରା ଡିଟୋ ସେମିତି। ଖାଲି ଟିକେ ଟିକେ କଣ ସ୍କ୍ରିପ୍ଟ ଚେଞ୍ଜ କରିଚନ୍ତି। କମେଡି ହଁ କମେଡି ଥିଲା ବଟ୍ ସେମତି ଏତେ ହାର୍ଡ କମେଡି ନଥିଲା ଆଗରୁ ଆଗ କାଳର ଓଡିଆ ମୁଭି ଟା କେତେ ବଢିଆ କମେଡି ରହୁଥିଲା ଏଗୁଡା କମେଡି ମାନେ ସେ ସେନ୍ ଅଫ ହ୍ୟୁମର ଟା ସେ ହୁମର ଟା ସେମାନେ କ୍ରିଏଟ କରିପାରୁନାହାନ୍ତି।
ଆଛା ତାମାନେ ମୁବିରେ ଭି ଏ ପେଚ ତ ଲାଗିଥିବ?
ଭି ଫିକ୍ସ ମାନେ?
ମାନେ ଯେମତି ମାନେ ବାକଗ୍ରାଉଣ୍ଡ ମାନେ ପ ଯେମତି ଲାଗିଥିବ।
ହଁ ଅଭିସଲି ତମେ ପିଭି ଆର କୁ ଗଲେ ମାନେ ତମକୁ ସେଠି ଯୋଉ ଡଲ ବି ଅଡି
ନା ମ ତୁ ବୁଝିପାରିଲୁନୁ ତୁ ବୁଝିପାଲୁନୁ ଭି ଫେକ୍ସ ମାନେ କଣ? ଆମର ଦେଖେ ଏସ ଏସ ରାଜ ରାଜ ମଲ୍ଲି ର ମୁଭି ଗୁଡା ଦେଖିବୁ ସେଥିରେ ସବୁ ଯା ଭି ଫେକ୍ସ ଲାଗିଥାଏ, ଯେମିତି ବାହୁବଳି ହେଲା ସି ଜି ଆଇ ହେଲା ଏଇଥିରେ ସବୁଥିରେ ତିଆରି ହୁଏ। ବୁଝିଲୁ ସେ ଭଳିଆ ଭି ଫେକ୍ସ ମାନ ପଛ ବଗ୍ରାଉଣ୍ଡ ଟୋଟାଲି ଉପରେ ଏଆଇ ଦ୍ଵାରା ତିଆରି କରାଯଇଥିବ।
ହୁଁ।
ସେଇଭଳିଆ ଓଡିଆ ମୁଭି କରୁଛନ୍ତି କି ମନ୍ତ୍ର ମୁୁଗ୍ଧରେ ନା ଯେତି ନର୍ମାଲି କରିବାଥା ସେମତି।
ହୁଁ।
କେମିତି କରୁଚନ୍ତି?
ହୁଁ?
କେମିତି କରିଚନ୍ତି ନର୍ମାଲି ଯେମିତି କରାଏ ସେମିତି ନା ପୁରା ଏ ଆଇରେ ୟୁଜ କରିକି ତାହେଲେ ଏତେ ରାଗ କରୁନଥିଲା। ଓଡିଆରେ ଆଗକୁ ସର୍ବଶଚି ମହାନ୍ତିର ସବୁଠୁ ବିଗ୍ ବଜେଟ ମୁଭି ହଉଚି। ମାନେ ଓଡିଆ ଫିଲ୍ମର ସବୁଠାରୁ ହାଇ ବଜେଟ୍ ମୁଭି ପାଖାପାଖି ପ ଅଠସ୍ତରୀ କୋଟି ଟଙ୍କା ଖାଲି ଖର୍ଚ୍ଚ ହବ। ତତେ କମ ଲାଗି ଥାଇ ହେଇପାରେ କିନ୍ତୁ ଓଡିଆ ମୁଭିରେ ଆ ମାନେ ଅଠସ୍ତରୀ କୋଟି କେବେ ବି ୟୁଜ୍ ହେଇନି।
ହଁ ଜାଣିଛିିବ ଓଡିଆ ଭଟା ବହୁତ ସବୁଠୁ ଅଧିକ ବଜେଟ ହେଇଗଲା।
ଯୋଉ ବୋଉ ବୁଟ ଭୂତ ଯଉ ଦି କୋଟିରେ ତିଆରି ହେଇକି ଯୋଉ ପଚାଶ କୋଟି କମେଇଲା ଏମାନଙ୍କୁ ବହୁତ ଲାଗୁଛି କିନ୍ତୁ ଭାବେ ସେ ମୁଭିରେ ଅଠସ୍ତୀ କୋଟି ମାନେ ଖଚ ହଇିଲ ହବ କାହା ଉପରେ କହିଲୁ ଯୋଉ ଅନସୂକ୍ତ ମସିହାରେ ଯୋଉ ମହାବାତ୍ୟା ହେଇଥିଲା ତାରି ଉପରେ ତିଆରି ହବ
ହ।
ହେଲା। ଭାଇ ଭୟଙ୍କର କରିଛି ଭାଇ ସାହାଯ୍ୟୋଗରୁ ଭ ଅନନ୍ତା ମୁଭିରେ ମୁଁ ୁ ଯେ ଓଡିଆ ଆକ୍ଟର ଯେ କେତେ ବି ଅଛନ୍ତି ମାନେ ସବୁଠାରୁ ମାନେ ଡେଡିକେଟେଡ ଲୋକ କି ଆମ ସବ୍ୟସାଜୀ ମହାନ୍ତି।
ହଁ ଅନନ୍ତା ଆରେ ହଁ ଅନନ୍ତା କହଟେ ପୁଅ ନା ଏମତି କୁହଟେ ଥିଲା।
ହଁ। ମାନେ ସେ ଅନନ୍ତାରେ ବଢିଆ ହେଇଥିଲା। ସେଥିରେ ମେ ସୂର୍ଯ୍ୟମୟା ମାନେୁର ଛପର ଫା ଦେଇଥିଲା। କିନ୍ତୁ ଅନ୍ୟତାରେ। ହେଲା ଅନନ୍ତରେ ଯୋଉ। ସୈବସାଚୀ ମହାନ୍ତି ଖାଇ ପିଇକି ପେଟ ବଢିଥିଲା। ହେଲା ଏବେ ଯୋଉ ତାର ଯୋଉ ମୁଭି ଆସୁନି ସୁପର ସାଇକେ ତା ସୁୁ ତୁ ମାନେ ପେଟ ଖାଇ। ପିଇକି ପେଟ କମେଇଲାଣି। ଯେମିତି ଯୋଉ ଅମିର ଖାନ ଦଙ୍ଗଲ ମୁଭି କେତେ ମୋଟା ହେଇ ଜାଣିଥିଲା। ତାପରେ ଯୋଉ ଧୁମ ଥ୍ରୀ ପାଇଁ ପେଟ କମେଇକି ବଡି ପଡି ବାହାର କରିଥିଲା। ଇଏଡ ସର୍ ଯୋଉ ମହାନ୍ତି ସେଆ କରିଛି ମାନ ଅନନ୍ତା ପାଇଁ ଦେଖିବୁ ମାନେ କେତେ ଖାଇ ପିକି ପେଟ ବଢେଇ ମୋଟା ହେଇଥିଲା ଏବେ ପତଳା ପତଳି ହେଇକି ପୁରା
ହଁ ଏମିତି ସବୁ ଚାଲିଛି ଆଉ ଆଉ ଆଜି କଣ ଖାଇଥିଲ କୁହ
ଆଜି ବିରିୟାନୀ
ବିରିୟାନୀ ନା ଏକଲା ଏକଲା ଖାଇଦଉଛୁ ଚିକକୁ ଡାକିିକି ଦୁଷ୍ଟ ନେଇକ ମାନେ ତମେ ପଟା ମୁଗିନ
ହଁ ମୁଁ ଦେଇନି ସେ ଚିକୁ ଦେଲା ସେ ତାର ଆଜି ତା ଭାଇର ଜନ୍ମଦିନ ତା ଭାଇ ତରଫରୁ ଦେଇଥିଲା ଆଉ ଟିଟ ଆ
ଓହୋ ତ ଏର ଜନ୍ମଦିନ ଆଉ ଆଉ ଆଉ ଆଜି ତ କଣ ଖେଳ ତ ଆ ହବନି ବୋଧେ
ହେଲା ବି ଏତେ ତାହେଲେ ମୁଁ ବି ଯିବିନି
ହ ତାପରେ ଆଜି ଗୋଟେ ଘମାସନ ହବ ଆଉ କାଲି ଯଉ ଏମିତି ହେଇନଥିଲା ଝଗଡା ଫଗଡା କରୁଥିଲେ ଦେଖିବ ଆଇ ତର ଆଜି ଗିଡ ପିଲା ଧରିକି ଆସିଥିବ
ହୁଁ ସେମାନେ ବା କୁହାକୁ ଯାଇଛନ୍ତି ସେଇଟାଟ ଏଠୁ ଗଲା ଶାନ୍ତିରେ ଗଲା ଝେଡ ଯାଇକି ସେଠି ଯାଇକି ଝାମେଲା ଟେ କରିଦେଇଛି ମାନେ ଟୋଟାଲି ଇ ଦୀପୀପା ଭାଇ ଦୁମ ନୁହଁ କି ଏପଟେ ସେପଟେ ରହିବେ ଆଁ ଦୀପ ଭାଇ ଦେଖି ସେମାନେ ଗେଡ ଭାବି ତ ଲାଗନ ଯଦି ମ୍ୟାଚ ଟା ହେଲା ଦୀପ୍ତି ଭାଇ ଦ ପକେଇ ଏମାନେ ମୋ ପଟିଆ ଖେଳିବୁ। ଖେଳିବନି କିଏ ଦେଲା ଖେଳିବନି ତାପରେ ବା ହଁ। ତାପରେ କହିଛି ତପିଲା ହଁ ଗ ତାକୁ ପଚାରିଲା କ ଛକା ଖେଳିବ ମିଡିଆ ଟ ର ହଉଛି ଆମର ଚିକୁ ଭାଇନା
ହୁଁ ହୁଁ। କାଲି କେମିତି ହସି ଖୁସିିକି ଆସୁଥିଲା କାଲି।
ତୁ ସେ କଥା ଛାଆଡେ ମୋ କଥା ଶୁଣୁ ଇଏ ଚକୁ ସବୁ ଧାଟର। ନାଟର ଗୋବବର୍ଦ୍ଧନ
ହଁ।
ହେଲା ଇଏ ଫାଷ୍ଟ ଗେଡ କହିଛି ତାପରେ ସେ ରାହୁଲକୁ ରାଜି କରିଛି। ଏ ଘେଡ ରାହୁଲ କହିଲେ ଚିକୁୁ
ହଁ
ଆରେ ଭାଇ ଇଏ ତ ଘେଡ ତ ନିଜ ମନା କଲା ନାଇଁ ଆମେ ଖେଳିବୁନୁ, ମ୍ୟାଚ ଗୋଟେ କଣ ପକେଇବୁ ସାନଟା ଆମକୁ ପାଇ ସେ ବି ସେମିତି ସେପଟେ ସେ ମନା କରିଦେଲା ରାହୁଲ ବି ନିଜେ ମନା କରିଦେଲା କହିଲ ନାଇଁ ମୁଁ ଆ ପକେଇବ ଠିକହିଁ ହେଲା ଏମିତି ସବୁ କୁହା ହେଲେ ତାପ ଚିକୁ ତାଙ୍କ ସହିତ କଥା କରକି ଯିଏ ମାନେ କହିବୁନି ଚିକୁ ଏଇ କଥା କହୁଛି ବୋଲି ମାନ ଗୋଟେ ମୁଁ କହୁଛି କହିବା କଥାଟା, ଚିକୁ ଯାଇ କି ହଁ ମୁଁ କେହି ମିଛ କହିନି କାହାକୁ ଶୁଣୁ ମୋ କଥା ଚିକୁ ଯାଇକି ଗେଡ କହିଛି କି ଆଉ ରାହୁଲଭାଇ ରାହୁଲ ବି ସତେ ତା କହିଛି ବୋତେ ମତେ ଲାଗୁଥିଲା ରାହୁଲ କହିଛି ଆଉ ମ୍ୟାଚ ପକେଇବା, ଗେଡ କହିଲା- ଆଛା ହଉ, ତାହେଲେ ମର ଯାତ୍ରା ପଡିଆ ଚଛକାଛ ମୁଁ ଜାଣିଛି ଯାତ୍ରା ପଡିଆରେ ଛକା ଚଉକା ପକେଇବା, ରାହୁଲ ମନା କହିଲା ନା ଚକା ଚଉକା ହବନି ସେଇ ମଙ୍ଗଳ ଗ୍ରାଉଣ୍ଡ ଖେଳିବା ହେଲା ଏତେ କଥା ତ ଗେଡ ଭିଲ ହଁ ହଉ ଗ୍ରାମ ଯଦି କହିଲା ଆମେ ଦୀପ୍ତି ଭାଇ ଦୀପକ ଭାଇ େ ତ ଏପଟ ରହିଲେ ଆଉିଲମାନଙ୍କୁ ଡକିଦେବିୁତ ଆଉ ଯେତେ ଯିଏ ସବୁ ରହିଲେ ଏମାନେଙ୍କୁ ଭାବିଲା କିନ୍ତୁ ଇଏ ଦେଖିଲ ବେଳେ ରାହୁଲ କହୁଛି ଯୋଉ ଆମେ ରାହୁଲ ପଟେ ଖେଳିବୁ।
ହଁ
ଯାହା ଟିକେ ଆହୁର ରାଗରେ ହେଇଗଲା, ସିଏ ଡାକିବ ବୋଧେ ଆଉ ଟୁର୍ଣ୍ଣାମେଣ୍ଟ
ତାଙ୍କର କଣ ଯୋଉ ଗେଡ, ତାର ବହୁତ ଚିହ୍ନା ଅଛନ୍ତି
ହୁଁ
ତାଙ୍କର ବହୁତ ଚିନହଆ ଆ ସେଇଠି ଖାଲି ସେ ବିକିରିିକଲକୁ ବି ଡାକି ନେଇ ଆସିଲା ବାଉଳାରେ ବାଉଳାରେ ସେ ତ ଏକଛି ଦିଦି ଛଡେ ଦୋ ବିିକି ଦ ଗଲ ବା ଶଇ କିଡ ଭାଇ
କୁା ତା ପାଖରେ ସେତିକି ପଇସା ଅଛି ତାକୁ ଦେଇପାରିବ ଆଉ
ମାନେ କ ମାନେ ମୁଁ ସେଥିପାଇଁ କହୁଛି ନା, ବାଉଳରେ ଯଦି ବି ଏମତି କିଛି ହେ
ନେ ସିଚୁଏସନ ମାନେ କଣ -ଇଏ କଣ ଝଗଡା ହେଇଛି ତାକୁ ଭିକି ଦେଇ ଗଲ କୁ ଡାକିଅ ଆଉ ଭିକ ଦ ଗୁଳକୁ ଡାକିଲେ ଇଏ କଣ ଛାଡିଆ ପିଲା ନା ରାହୁଲଟା ବି କଣ ଛାଡିଆ ପିଲା
ରାହୁଲ ର ଖେଳ ହଇ କାହିଁକି କହିଲ ତମେ, ଖାଲି କଥା କହିପାରିବ ସେ
ହ ହଉ ମୁଁ ର ମୁଁ ରହିଲି, ମୁଁ ରହିଲି
ହୁଁ